ମୋ କଥା ଶୁଭୁଛି?
ହ କ୍ଳିଅର ଶୁଭୁଚି କୁହ।
ହଁ କଣ କରୁଥିଲ? କଣ ଖାଇଲ ଆଜି?
ଆଜି ଭାତ ଆଉ କରିଥିଲ ସୋୟାବିନ ତରକାରୀ। ତମେ କଣ ଖାଇଥିଲ?
ମୁଁ ସେଇ ଭାତ ପଖାଳ ଭାତ ବାଇଗଣ ଭଜା ଖାଇଥିଲି ଆଉ।
ଓ ଆଛା ଏବେ କଣ କଣ କହିଲ?
ବୋଲେ ଆମ୍ବ ଖାଉନ, ପଖାଳ ସାଙ୍ଗରେ ଆମ୍ବ ଭଲ ଲାଗେ।
ତ ଆମ୍ବ ସିଜନ ଆଉ।
ହୁଁ ହୁଁ।
ଆଉ ସବୁ ଭଲ?
ହୁଁ କଣ କରୁଛ ଏବେ?
ଏବେ ବୋଲି ବସିଛି ଆଉ।
ହ ହଁ
ଆଉ ଘର ସବୁ ଭଲ?
ହଁ କ୍ରିକେଟ କିଏ ନଦେଖେ
ହଁ ଆଉ ଆମ ଫେଭରାଇଟ ପ୍ଲେୟର୍ଶ କିଏ?
ପ୍ଲେୟର କହିବାକୁ ଗଲେ ତ ଧୋନି ମହେନ୍ଦ୍ର ସିଂହ ଧୋନି ଆଉ।
ହଁ ସିଏ ତ ସିଏ ରିଟାୟାର୍ଡ ନେଇଗଲେଣି ବୋଧେ? ଏବେ ତାହେଲେ ସେ ସିଏ ତ ନାହାଁନ୍ତି। ଏବେ ଫେବରାଇଟ କିଏ ଅଛନ୍ତି?
ହ୍ୟାଲୋ ବିରାଟ କୋହଲି।
ହଁ ଆଚ୍ଛା ଆଚ୍ଛା। ଆଇ ପି ଏଲ ରେ କୋଉ ଟିମକି ସପୋର୍ଟ କର? ଆଇ ପି ଏଲ ଦେଖ ଟି?
ଆଉ କ୍ରିକେଟ ଫ୍ୟାନ ହେଇକି ଆଇ ପି ଏଲ ନ ଦେଖିବୁ, ଆଉ କଣ ଦେଖିବୁ?
କିଏ ସପୋର୍ଟ କର?
ଆଇ ପି ଏଲ ରେ ତ ମୁଁ ସବୁ ଟିମ ସପୋର୍ଟ କରେ। କିନ୍ତୁ ବହୁତ ଟିକେ ଚେନ୍ନାଇ ସୁପର କିଙ୍ଗସ୍ କି ଆଉ।
ହୁଁ-ହୁଁ-ହଁ ସେମତି
ତମେ କୋଉ ଟିମ୍ ଭଲ ଲାଗେ ତମକୁ?
ମୁଁ ଦେଖେନି କିନ୍ତୁ ଏମତି ଯୋଉ ଆସେ ରିଲସ ବସ୍ ସେଇଥିରୁ ଦେଖି ଯା କରେ
ଓ ରିଲ୍ସ ରେ ଦେଖ ହଁ ହଁ। ଆର ସି ବି ଆର ସି ବି ର ତିନିଟା ପ୍ଲେୟାର ନାଁ କହିଲ?
ଆର ସି ବି ର ମୁଁ କେବଳ ବିରାଟ କୋହଲି ପାଇଁକା ହିଁ ତାକୁ ସପୋର୍ଟ କରେ ଆଉ
ହଁ ତାହେଲେ କ୍ରିକେଟ
ହୁଁ ହୁଁ।
ହଁ ହଁ ୱାର୍ଲ୍ଡ କପ ଦେଖୁଥିଲ ଏବେ ଯୋଉ ହଉଥିଲା ଦୁଇ ହଜାର ତେଇଶ?
ନା ନା ମୁଁ କ୍ରିକେଟ ଦେଖେନି। ବସ ଏମତି ଯୋଉ ମ୍ୟାଚରେ ସବୁ ରିଲ୍ସ ସେଣ୍ଡ କରନ୍ତି ତ ସେଇଥିରେ ମୁଁ ଖାଲି ଦେଖେ ସେଥିପାଇଁ ଟିକେ ସପୋର୍ଟ କରିଦିଏ ଆଉ।
ହଁ ହଁ।
ଆଉ କ୍ରିକେଟ ବିଷୟରେ କିଛି କୁହ। କଣ କେତେ ବଲ ରେ କେତେ ରନ୍ କଣ ସବୁ ରୁଲ ତାର ଥାଏ? ମୁଁ ତ ଦେଖିନି କିନ୍ତୁ ଯଦି ତମେ କହିବ ଯଦି ଇଣ୍ଟରେଷ୍ଟ ଲାଗିଲା ତ ଦେଖିବି।
କ୍ରିକେଟରେ ତିନିଟା ଫର୍ମାଟଥାଏ ତାର, ଗୋଟେ ହଉଚି କୋଡିଏ ଓଭରିଆ ତାକୁ କହନ୍ତି ଟି ଟ୍ବେଣ୍ଟି, ଆଉ ଗୋଟେ ପଚାଶ ଓଭରର ସେଟା କହନ୍ତି ୱାନ୍ ଡେ ଆଉ ଗୋଟେ ଟେଷ୍ଟଟା ପାଞ୍ଚ ଦିନି ଖେଳ ହୁଏ ଦିନକୁ ନବେ ଓଭର ଭଳିଆ। ଏବେ ତ ସବୁ ମ୍ୟାଚ ପାଖାପାଖି ଟି ଟ୍ବେଣ୍ଟି ରେ ହିଁ ଚାଲିଚି। କାଇଁନା ସେଟା ତିନି ଚାରି ଘଣ୍ଟା ଲାଗୁଛି ସରିବାକୁ
ଓହୋ। ଆଉ ୱାନ୍ ଡେ ଯୋଉଟା ଯୋଉ ପଚାଶ ଓଭରିଆ ସେଇଟା ଗୋଟେ ଦିନ ପୁରା ଲାଗିଯାଏ।
ମାନେ ଗୋଟେ ଦିନ ତଥାପି
ଆଚ୍ଛା ଆଚ୍ଛା ପଚାଶ ଓଭର ହେଲାଣି ପଚାଶ ଗୋଟେ ଓଭରରେ କେଇଟା ବଲ୍ ହବ? ଓଭରରେ ଗୋଟେ ଓଭରରେ ଛଅଟା ବଲ୍ ନା?
ପଚାଶ ଓଭର୍ କୁ ତିନିଶହ ଆଉ।
ତିନି ଶହଟା ବଲ ଖେଳହବ। ଆଚ୍ଛା ଆଚ୍ଛା। ଆ ଟି ଟ୍ବେଣ୍ଟି ଯୋଉଟା ଟ୍ବେଣ୍ଟି ଓଭର ବାଲା ଟା ଆଉ।
ଶହେ କୋଡିଏଟା ବଲ୍ ଆଉ। ସବୁଠୁ ଇଣ୍ଟ୍ରେଷ୍ଟିଙ୍ଗ କିନ୍ତୁ ଟେଷ୍ଟ କ୍ରିକେଟ୍ ଲାଗେ। ସେ ନବେ ଓଭର ମ୍ୟାଚ୍ ତା ଧେରେ ଯୋଉ ଗ୍ଲେଜିଙ୍ଗ ତାଙ୍କର ଝଗଡା ସେଇଟା ଭଲ ଲାଗେ ଦେଖିବେ।
ମାନେ ଯୋଉ ଥାନ୍ତି କେତେ ଏଗାର ଜଣ ପ୍ଲେୟର ଥାନ୍ତି ବୋଧେ କ୍ରିକେଟରେ?
ଏଗାର ଜଣ ପ୍ଲେୟର।
ଏଗାର ଜଣ ଥାନ୍ତି ନା। ଧର ଲାଷ୍ଟକୁ ଆଉ ତିନି ଜଣ ଅଛନ୍ତି
ଆ
ମାନେ ତାର ଗୋଟେ ମ୍ୟାଚ ଚାଲିଛି ତ ଏଗାର ଜଣ ପ୍ଲେୟର ଅଛନ୍ତି ଗୋଟେ ଟିମ ରେ ତାଙ୍କର ଆଠ ଜଣ ଆଉଟ୍ ହେଇଗଲେ ଆଉ ନଅ ଦଶ ଏଗାର ତିନି ଜଣ ରହିଲେ
ହଁ
ତାଙ୍କ ଭିତରୁ ଧର ନଅ ନମ୍ବର ବାଲା ବି ଯିଏ ଆଉଟ୍ ହେଇଗଲା ତ ଦଶ ଏଗାର ବାଲା ଖେଳିବେ ନାଁ ନାଇ ସେଟା ଡ୍ର
ସବୁ ଖେଳିବେ ହଁ ନାଇ ଦେଖ ଟି ଟୋ ଣ୍ଟି ପଚାଶ ଓଭର୍ ମ୍ୟାଚ ୱାନ୍ ଡେରେ ଓଭର୍ ଲିମିଟ୍ ଅଛି ତମେ ଆଉ ହୁଅ କି ନ ହୁଅ କି ପଚାଶ ଉପରେ ତମକୁ ଖେଳିବାର ଅଛି ଯଦି ତା ଭିତରେ ଆଉଟ ହେଇ ଗଲ ତ ଭଲ କଥା। ନହେଲେ ତମେ ପଚାଶ ଓଭର୍ ଖେଳିବ। ସରିଗଲା ସେଇଠି ତାଙ୍କର ତାଙ୍କ ଇନଂଷ୍ଟା ହଁ ଟେଷ୍ଟ ରେ କିନ୍ତୁ ତମକୁ ଅଲ ଆଉଟ କରିବାକୁ ପଡିବ। ସମସ୍ତଙ୍କୁ ଆଉଟ କରିବାକୁ ପଡିବ ନ କରିପାରିବା ଯଦି ପାଞ୍ଚ ଦିନ ଭିତରେ ମାନେ ତା ଦେହେରେ କଣ କହିଲ ଦିଟା ଇନିସ୍ଖେଳିବ ଥରେ ତମେ ଖେଳିଵ ଥରେ ଆଉ ଜଣେ ଖେଳିବେ ତାପରେ ପୁଣି ତମେ ଆଉଥରେ ଖେଳିବ ଚାରିଟା ଖେଳ ପାରି ଆଉ।
ଓହୋ ହୋ ଏମତ ସବୁ ଏତେ ରୋଲ ଥାଏ ଫୁଟବଲ ଦେଖ?
ଖେଳେ ବି।
ଆଚ୍ଛା ଆଚ୍ଛା ଫୁଟବଲରେ ବି ମୁଁ ଜଣକୁ ଜାଣିଛି ରୋନାଲ୍ଡୋ। ଏଇ ହଁ। ମିସି ରୋନାଲଡୋ ହଁ ଆଉ ଫୁଟବଲ ର କଣ କେମିତି ରୁଲ?
ଫୁଟବଲ ସେଇଟା ଗୋ ଖେଲିବେ ନବେ ମିନିଟ ତାର ସବୁ ମାନେ ରୁଲ ନବେ ହଁ ମିନଟ ଅନୁ ତ ନବେ ମିନିଟ୍ ଖେଳିବ ତାପରେ ଯଦି ତମ ଭିତରେ ତା ଭିତରେ ଡ୍ରିଂକ୍ସ ବ୍ରେକ ହାଫ୍ ଟାଇମ୍ ଅଛି। ତାପରେ ଏନଜୋଡ୍ କିଏ ପ୍ଲେୟାର ହେଇଗଲା
ସେ ଯୋଉ ନବେ ମିନିଟ ଖେଳ ହବ ଏ ଯୋଉ ବ୍ରେକ୍ ହେଲା କି ୱାଟର ବ୍ରେକ ହେଲା ମାନେ ଏଗୁରା ସବୁ କଣ ମାନେ ସେଇ ମିନିଟ ଭିତରେ ନା ତାଠୁ ବାଦରେ?
ହାଫ ଟାଇମ ଗୋଟେ ହଏ ପଇଁଚାଳିଶ ମିନିଟରେ ନବେରନ ପଇଁଚାଳିଶରେ ହାପ ଟାଇମଗୁଟେ ହୁଏ।
ନିଅନ୍ତି ଧର କିଏ ହଠାତ୍ ଏଞ୍ଜୋଡ଼ ହେଇଗଲା।
ହଁ ସେ ଟାଇମ ଆ ସେ ଟାଇମକୁ ଯାଏ ପୁଣି ଚାରି ପାଞ୍ଚ ମିନଟ ଦେଖିକି ତାକୁ ଟାଇମ ବିସ କରି ଫାଇନାଲ ତାପରେ ତ ୱଲଡ କପ ଫାଇନାଲ ଚାଲିଛି ଦଶ କୋଡିଏ ମିନିଟ୍ ଆଡ଼ ହଉ
ଆଛା ଆଛା ଆଚ୍ଛା ଆଛା।
ଯ ଧର ତମେ ହଁ ଆଉ ଧର ତମେ କିଛି ଗୋଲ ମାର କଲୁଣି କିଏ ତାଙ୍କ ତମ ପୂର୍ବଗତ ସମାନ ସମାନ ଗୋଲ ରହିଲା ତାପରେ ପେନାଲଟିସକୁୁ ଯାନ୍ତି ପେନାଲ୍ଟି ପାଞ୍ଚଟାରୁ ପେନାଲ୍ଟି ବୋଧେ ଜାଣିଥିବ ଆପଣ? ପେନାଲଟି ମିଳୁଛି ତମର ଜଣେ ଗୋଲକିପର ରହିବ ତାଙ୍କର ପାଞ୍ଚ ଜଣ ପିଲା ସେପରେ ଗୋଲକିପର ଗୋଲ ପୋଷ୍ଟ ଗୁଲ ତମର ମାରିବେ ପାଞ୍ଚ ଜଣ ଯିଏ ଅଧିକ ଗୋଲ ମାରିଲେ ସିଏ ଜିତିଲା। ଥରେ ତମେ ଥରେ ସେମିତି ଯେମ ଯିଏ ଯେତେ ଗୋଲ ମାରୁଥିବ ସିଏ ଜିତିଲା
ଓ ମାନେ ତାଙ୍କର ପାଞ୍ଚ ଜଣ ମାରିବେ ଆମରବି ପାଞ୍ଚ ଜଣ ମାରିବେ।
ହଁ ଇଣ୍ଡିଆରେ ଯେମତି ସୁପର ଓଭର କ୍ରିକେଟରେ
ଧର ଆମ ଗୋଲ କିିପର ତାର ସିଏ ମାଇଲା ବେଳେ ଆମ ଗୋଲ କିିପର ଜଗିବ। ଆମେ ଯେତେବେଳେ ମାଇଲା ବେଳେ ତାଙ୍କ
ହଁ ଯେମିତି ଗୋଲ ନ ହୁଏ ସେମିତି ଜଗିବୁ ଆଉ। ହଁ ଏବେ ତ ୱାର୍ଲଡ କପ୍ ବି ଚାଲିଛି।
ଆଚ୍ଛା-ଆଚ୍ଛା କୋଉ ହ-ହ। ୱଲ କପରେ ଟି ତ ଥାଏ ଯେମତି ଆଇ ପିଏଲ ଟି ଥାଏ
ଆଇ ପି ଏଲ ହଉଛି ସେଇଟା ଗୋଟେ ଦେଶ ଭିତରେ ମାନେ ତାଙ୍କ ଟିମ୍ ଥାଏ ଏଇଟା ହେଉଛି ସବୁ ଦେଶ। ୱାର୍ଲଡ଼ କପ୍ ଯୋଉ ଚାଲିଛି ଏବେ ଫିଫା ୱାର୍ଲଡ଼ କପ୍ ଫୁଟବଲର ସେ ହେଉ ସବୁ ଦେଶ ମାନେ ପ୍ରତିଟି ବିଶ୍ୱର ସବୁଠୁ ଦେଶ ଆସନ୍ତି ସବୁ ଦେଶରୁ ଅଠଚାଳିଶ ଟା ଦେଶ ପା କରଛନ୍ତି ଏଥର ହଁ
ଏଇ ମ୍ୟାଚ ଏବେ କେତେ ଦିନ ହବ।
ଏ ମ୍ୟାଚ ହବ ଅଇଖା ଯାଁଏ ମାସେ। ଦେଢ଼ ମାସ ଭଳିଆ ହବ।
ତିନି ମାସ ହେଇଥିଲା।
ହଁ ଆଇ ପି ଏଲ ତାର କଣ ସେଟା ନର୍ମାଲ ସେଇଟା କପ୍ ମାନେ ବିଶ୍ଵରେ ପୁରା। ହନ
ଆଉ କଣ ଏଇ ଯୋଉ କବାଡି ବି ଦିଏ ବୋଧେ।
କବାଡି ରେ ସାତ ଜଣ ଥାଆନ୍ତି କବାଡି ଖେଳ ତ ଏପଟ ଯୋଉ ପଏଣ୍ଟସ୍ ଖାଲି ସେଥିରେ ଟାଇମ୍ ଲିମିଣ୍ଟସ୍ ହଉଛି କୋଡିଏ ମିନିଟ୍ ଲେଖା ହାପ୍ ଟାଇମ୍ ଯାହା କୋଡିଏ-କୋଡିଏ ଚାଳିଶ୍ ମିନିଟ୍ ଟୋଟାଲ। ତମେ ଯେତେ ତାଙ୍କୁ ପଏଣ୍ଟ ହଁ ଚାଳିଶ୍ ମିନିଟ୍ କୋଡିଏ- କୋଡିଏ ହାପ୍ ଟାଇମ୍ କୋଡିଏ ଆଉ ହାପ୍ ସାତ ଜଣ ପ୍ଲେୟାର ଥିବେ ପ୍ଲେୟାର ଏପଟରେ ସାତ ଜଣ ପ୍ଲେୟାର ସେପଟରେ।
ହ
ଯେତେଟା ପିଲା ଏଲିମିନେଟ୍ କରିବେ ତମର ପଏଣ୍ଟସ୍ କଲ୍କେଟ୍ କରିବ ସେଟା ହଉଛି ସେମିତି ଖେଳ ଆଉ।
ଆଚ୍ଛା-ଆଚ୍ଛା ଏ ସବୁ ଖେଳ ଅଲମ୍ପିକ୍ସ ରେ ରୁହେ ନା?
ନାଇ କ୍ରିକେଟ ଅଲମ୍ପିକ୍ସରେ ନାହିଁ କ୍ରିକେଟ ନାହିଁ କବାଡି ନାହିଁ। ଜିମ୍ନାଷ୍ଟିକ୍ ହେରିକା ସବୁ ଅଛି କିନ୍ତୁ କ୍ରିକେଟ କବାଡି ଏଗୁରା ଫୁଟବଲ ଅଛି ଅଲମ୍ପିକ୍ସରେ। ତା ରନିଂ ତା ତାପରେ ସୁଇମିଙ୍ଗ ଏଗୁରା ସବୁ ଥାଏ।
ଆଚ୍ଛା-ଆଚ୍ଛା। ଅଲମ୍ପିକ୍ କେବେ ହୁଏ?
ଅଲମ୍ପିକ୍ ପ୍ରତି ଚାରି ବର୍ଷକୁ ଥର ହୁଏ ଯେମିତି ଫୁଟବଲ ଟୁର୍ଣ୍ଣାମେଣ୍ଟ ହଉ ଓ୍ବାଲ୍ଡ କପ୍ ଯେମିତି କ୍ରିକେଟ ଓ୍ବାଲ୍ଡ କପ୍। ଫୁଟବଲ୍ ଓ୍ବାଲ୍ଡ କପ୍ ପରି ଚାରି ବର୍ଷରେ ଥରେ ହୁଏ ସେମିତି ଅଲମ୍ପିକ୍ ଚାର ବର୍ଷରେ ଥରେ ହୁଏ।
ଚାରି ବର୍ଷକୁ ଥରେ
ହଁ।
ଆଚ୍ଛା-ଆଚ୍ଛା ଲାଷ୍ଟ କେବେ ହେଇଥିଲା?
ଲାଷ୍ଟ ହେଇଥିଲା ଦୁଇ ହଜାର ଚବିଶ ରେ। ଦୁଇ ହଜାର ଚବିଶ ରେ ହିଁ ଲାଷ୍ଟ ହେଇଥିଲା।
ଅ ଚବିଶ, ପଚିଶ, ଛବିଶ, ସତେଇଶ, ଅଠେଇଶ ରେ ତାହେଲେ ହବ।
ଅଠେଇଶ ରେ ହବ, ଅଠେଇଶ ଯେବେ ହବ ତା ଦେହରେ କ୍ରିକେଟ ଆଡ ହେଇଛି। ନୂଆ ଟୁର୍ଣ୍ଣାମେଣ୍ଟ ନୂଆ ହଁ ଏଇ ବିରାଟ କୋହଲି ପାଇଁ ତ ଏତେ ପପୁଲାର କ୍ରିକେଟର ଗୋଟେ ତା ଗେମ୍ ଟା ନ ରହିଲେ ଗୋଟେ ସେମ ର କଥା ତାନା ଗୋଟେ ଲଜ୍ଜିତ କଥା ସେଇଯୋଗୁ କ୍ରିକେଟ କୁ ଆଡ କରାହେଇଛି।
ଆଚ୍ଛା-ଆଚ୍ଛା ମାନେ ଏଥିରେ କଣ ଆମ ଇଣ୍ଡିଆ ଖେଳିବ ପ୍ଲସ ଯେମିତି ବାହାର କ ନିଅର ଆସିକି ଲୋକ ଖେଳୁଛନ୍ତି ସେମିତି
ଯିଏ କ୍ୱାଲିଫାଏ କଲା ତା ଦେହକୁ ସେଇ ଖେଳିବ। କ୍ୱାଲିଫାଏ ରାଉଣ୍ଡ ହବ ନା ସେମିତି ତ କେହି ଯାଇପାରିବେନି। କ୍ୱାଲିଫାଏ କରି ଯିଏ ଯିବ ହଁ।
ଆଚ୍ଛା ଆଚ୍ଛା ଏମିତି ସବୁ ରୁଲ ଅଛି ତାହେଲେ ଆଉ ସେମତି କଣ ଆମର ହକି ଆମର ତ ଜାତୀୟ ଖେଳ ନା
ହକି ଅଲମ୍ପିକ୍ସ ହକି ଅଲମ୍ପିକ୍ସ ଅଛି ହଁ। ହକି ଆମର ଜାତୀୟ ଖେଳ ଆମ ହକିରେ ବି ଦି ତିନିଥର ଗୋଲଡ ଅଧିକ ମାକ୍ସିଇମମ ଗୋଲଡ ପାଉ ହକିରେ ଅଲମ୍ପିକ୍ସରେ
ଆଚ୍ଛା ଆଚ୍ଛା।
ଆରଥରକୁ ଆମକୁ ନ୍ୟୁଜିଲାଣ୍ଡ ବାହାର କରି ଦେଇଥିଲା ସେ ଆମର ଲୋଏଷ୍ଟ ରାଙ୍କ ହେଇକି ଆମକୁ ବାହାର କରିଦେଇଥିଲା ଅଲମ୍ପିପୀକ୍ସ ରେ ହାଡ଼ି କଲି ମ୍ୟାଚ ଦଶ ଟା କଟୁ ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ସେ ଜିତି ଯାଇଥିଲେ।
ହଁ। ଆଉ ତମ ଗାଁରେ କଣ ଖେଳ ହଉଛି ନା ନାଇଁ?
ହଁ ଆମର ଏଇ ପିଲାମାନେ କ୍ରିକେଟ ଖେଳନ୍ତି ସବୁ ଗାଁରେ ତ ପିଲାମାନେ କ୍ରିକେଟ ଖେଳନ୍ତି ଆମର ସେମିତି କ୍ରିକେଟ ଖେଳନ୍ତି, ଫୁଟବଲ ଖେଳନ୍ତି।
ତମକୁ କୋଉ ଗେମ ଇଂଟରେଷ୍ଟ ମିଳେ।
ନା ନା ଖେଲେନି ବାସ ଦେଖେ ଆଉ ସେ ଖେଳନ୍ତି ଦେଖ
ଏଞଜୟ କର ଖାଲି ହ। କଣ କରିବାକୁ ଭଲ ଲାଗେ ତମକୁ?
ମତେ ସେମିତିରେ କିଛି ନାହିଁ ସବୁ ସେମିତି ହବ ବୋଲି କହିଲେ ଗୋଟେ ନାଇଁ ଯେତେବେଳେ ଯୋଉ କାମଟା ଦେଲେ ଯଦି କଲେ ଭଲ ଲାଗିଲା ତ ଇଣ୍ଟରେଷ୍ଟ ଲାଗିଲା ତ କରିବି ନହେଲେ ନାଇଁ ନାହିଁ ସେମିତି କିଛି ହବି ନାହିଁ ଆଉ ସ୍ପେଶାଲ କରିକି ଆଉ। ଯଦି କେଉଟା ଇଂଟରେଷ୍ଟ ଲାଗିଲା କୋଉ କାମଟା
ହଁ ଫାଙ୍କାରେ ବସିଲେ କଣ? ଭଲ ଫୋନ୍ ଛାଡିକି ଫୋନ କ ଦେଖିକି ଛାଡିକି ଫୋନ ତ ସମସ୍ତେ ଦେଖନ୍ତି। ଛାଡ଼ି କଣ କରିବା ଭଲ ଲାଗେ? କିଛି ଗୋଟେ କାମ ଥିବ କଲେ ମତେ ଖୁସି ଲାଗେ ଇଏ ଲାଗେ ଏମିତି
ହଁ ମତେ ରୋଷେଇ କରିବା ଭଲ ଲାଗେ।
ର ସେଇ କଣ ଭେଜ ନା ନନ ଭେଜ?
ସବୁ ଯାହା ଯେତେବେଳେ ଧର କହିଲେ କରିବାକୁ ତ କରିଦିଏ ଆଉ। ସେମିତି ପର୍ଟିକୁଲାର ତ କିଛି ହଁ ଫାଙ୍କା ଟାଇମ୍ କହିଲ ନା ଫାଙ୍କା ଟାଇମ୍ ରେ ତ ଫୋନ ଛଡା ଆଉ କିଛି ଇଏ କରେନି ଫୋନ ନହେଲେ ଟିଭି ତ ତା ଛଡା ତ କିଛି ନା ଆଉ। ଷ୍ଟଡି ତ ହୁଏନି ତ ରୋଷେଇଟା ଭଲ ଲାଗେ କରିବାକୁ ଆଉ।
ଟିଭିରେ କଣ ଦେଖ ସିରିଏଲ?
ଦେଖିଲେ ଯଦି ଟାଇ ମିଳେ ତ ଫୋନ ଦେଖେ ନହେଲେ ନଁ ପ୍ରାୟ ଟାଇ ତ କାମ ରହିଯାଏ କେତେବେଳେ ଯଦି କେମତି ଦେଖିଲ ଫୋନ ଟିକେ ଦେଖିଦିଅ ଆଉ।
ଓଁ ଆଛା ଆଛା ରିଲ୍ସ ଖାକି ଦେଖେ। ମୁ ଯେତେ ସମସ୍ତେ ସେଇ ଜନରେସନ କାଲି ରିଲ୍ସ ଦେଖୁଛ। ହଁ। ଆ କଣ ବୁଲାବୁଲି ବୁଲାବୁଲି କଣ କରିବାକୁ ଯାଇ ଥିଲେ ରଜରେ।
ହଁ ଯାଇଥିଲି ଏମତି ବୁଲିକି ଆସିଛୁ ଆଉ।
ହଁ ହଁ।
ହଉ ଆପଣ ସାଙ୍ଗେ କଥା କି ଭଲ ଲାଗିଲା ରଖୁଛି।
ଆଜ୍ଞା
ଏ ହବା